ହାଲୋ ହଁ ଗୁଡ ଇଭିନି୍ଙ୍ଗ ମାଡ୍ରାସ ସୁଭ ସୁନ୍ଦର ସୁଭ ସୁନ୍ଦର କେମିତି ଅଛନ୍ତି?
ଆଜ୍ଞା ଭଲ ଅଛି।
ହ ଆଜ୍ଞା ଆଜ୍ଞା ଘରେ ସବୁ ଭଲ।
ଆଜ୍ଞା ଆପଣଙ୍କର?
ହଁ ଠିକ ଠାକ ସବୁ ବର୍ତ୍ତମାନ ତ ପରିସ୍ଥିତି ଯୋଉ ଆମର ୟୁଟ୍ୟୁବ ଯୋଉ କେବଳ ଚାଲିଛି ସମସ୍ୟା ନହେଲେ ନାହିଁ ଆଉ ସବୁ ଭଲ। ଆଉ ଖିଆ ପିଆ ଠିକ ଠାକ କରିଥିଲେ ଆଜି।
ଆଜ୍ଞା ଆଜ୍ଞା ଖାଇବା ତ କେତେବେଳେ ସରିଲାଣି ଆଉ ଏବେ କଥା ଅଛି।
ସନ୍ଧ୍ୟାବେେଳେ ସ୍ନାକ୍ ସନ୍ନ୍ଦ ନଥିଲେ କି?
ନାଇଁ ଆଉ ଟିକେ ଲେଟରେ ଯଦି ଖାଇବାକୁ ଇଚ୍ଛା ହବ ଯିବି ନହେଲେ ନାଇଁ।
ହ ଆଚ୍ଛା ଆଚ୍ଛା ଆଛା। ଆଚ୍ଛା ମାଡାମ ବର୍ତ୍ତମାନ ଯୋଉ ଗୋଟେ ସମସ୍ୟା ଚାଲିଛି ଆମର ପେଟ୍ରୋଲ ପ୍ରାଇସ୍ ହାଇକ ନେଇକି ପେଟ୍ରୋଲ ସମସ୍ୟା ହେଲା ପେଟ୍ରୋଲ ନ ମିଳିବା ଗୋଟେ ସମସ୍ୟା ଦେ ପେଟ୍ରୋଲ ପ୍ରାଇସ୍ ହାଇକ ହବା। ଏଇ ଯୋଉ ଉପରେ କଣ ଲାଗୁଛି ଯେ ଆମର ଯୋଉ ଦିନକୁ ଦିନ ଆମର ପେଟ୍ରୋଲର ପ୍ରାଇସ୍ ବଢି ବଢି ଲାଗୁଛି କଣ ପାଇଁ ନା ଆମର ସେପଟେ କ୍ରାଇସିସ୍ ଚାଲିଛି ଯାହା ଦ୍ଵାରା ଆସିପାରୁନି ଆମ ପାଖକୁ ପେଟ୍ରୋଲ ପେଟ୍ରୋଲ ହଉ ଡିଜେଲ ହଉ ସେ ସବୁ ଜାତୀୟ ଜିନିଷ ଗୁଡା।
ଆଜ୍ଞା
ତ ଆଗାମୀ ପରିସ୍ଥିତିରେ କଣ ଆମେ ଯୋଉ ଗୋଟେ ସଂସ୍ଥା ଯେମିତି କହନ୍ତି ଇଭି ଯୋଉ ଇଲେକ୍ଟ୍ରୋନ ଭେଇକିଲସ। ତାକୁ ଟ୍ରାନ୍ସଫର୍ ହବା ନା ଆମେ ଦେଖି ଚାହିଁକି ତାକୁ ୟୁଜ କରିବା ଯେତିକି ଆମର ଦରକାର।
ପ୍ରଥମ ତ ଆମକୁ ଆପଣ ଏମିତି କହିଲେ କି ବର୍ତ୍ତମାନ ସମୟରେ ପେଟ୍ରୋଲ ର ଅସୁବିଧା ସମ୍ମୁଖୀନ ହଉଛେ। ତ ସେଇ ପରିସ୍ଥିତିରେ ଆମେ ଯଦି ଦେଖିବା ଆଗରୁ ତ ଆମେ ଏତେ ଯୋଉ ଅଛି ଇଲେକ୍ଟ୍ରୋନିକ୍ସ ଭେିକଲ ଗୁଡା ତାର ବ୍ୟବହାର କରୁନଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ କମ୍ପାନୀ ମାନେ ଯେହେତୁ ଆସିଲେଣି ଏବଂ ଭଲ କ୍ୱଲିଟିର ବା ଭଲ ଉନ୍ନତମାନର ଯେହେତୁ ଇଭି ମାନ ଦେଉଛନ୍ତି। ସେ ଲୋକମାନେ ବର୍ତ୍ତମାନ ପୂତନ ସମୟରେ ପେଟ୍ରୋଲ ଚାଳିତ ର ଆମର ଇଭିି କୁ ସମସ୍ତ ମତେ ମନେ କହିପାରିବା କିଏ ପରିବର୍ତ୍ତନ ହେଲାଣି ତାଙ୍କର ଅ ଚଏସ୍ ଗୁଡାକ।
ମାଡ଼ାମ ଯୋଉ ଚଏସ୍ ପରିବର୍ତ୍ତନ କହିଲେ ଠିକ ଗୋଟେ ଭଲ ପଏଣ୍ଟ କହିଲେ କି ଆମେ ଚଏସ୍ ପରିବର୍ତ୍ତନ କରିକି ଇଭିିକୁ ଟ୍ରାନ୍ସଫର୍ ହେଇଯିବା କିନ୍ତୁ ବର୍ତ୍ତମାନ ଟାଇମରେ ଯୋଉ ଇଭି ୟୁଜ୍ କରିବାରେ ଯେଉଁ ଡିଫରେଣ୍ଟ ଡିଫରେଣ୍ଟ ନିଉଜ୍ ମାର୍କେଟରେ ଗାଡ଼ି ଚାଲିଛି ଯେ ଯେ ଗାଡି ଫୁଟିଯିବା ହେଲା ଗାଡିରେ ନିଆଁ ଲାଗିଯିବା ହେଲା ଦେନ ଗାଡି ନେଇକି ସମସ୍ୟା ଗାଡି ଠପକି ରହିଯାଉଛି ସର୍ସି ପାଇଁ ସ ସେଠାରୁ ଟେକି ଟେକି ନବାକୁ ପଡୁଛି ଗାଡିିକ ଯେମିତି ଗଡେଇକି ବି ନେଇ ପାରିବନି ତ ସେଇ ସମସ୍ୟା ଟାକୁ କେତେ ଦୂର ଲାଗୁଛି ଯେ ଆମେ ଟ୍ରାନ୍ସ ସଡ଼ନ ଟ୍ରାନ୍ସଫର୍ ହେଇଯିବାଟା ଠିକ୍ ଠାକ୍ ଲାଗୁଛି ନା ଆମକୁ କିଛି ଟାଇମ ନବା ଆମେ ଦେଖିବା ତାପରେ ଟ୍ରାନ୍ସଫର୍ ହବା ଯଦି ସେଭଳିଆ ଅସୁବିଧା ଆସିବ।
ସେଇଟା ତ ଗୋଟେ ବଡ ମାନେ ସମସ୍ୟା ଦେଖିବାକୁ ଗଲେ ମିଳୁଛି ଯେ ଆମର ଇଭିିର ବଡ ପ୍ରୋବ୍ଲେମ କଣ ନା ସେ ଅଧିକ କିଲୋମିଟର ରନ୍ କରିପାରେନି ଆମେ ଚଲେଇ ପାରିବା ନାହିଁ। ଏବଂ ଯଦି ବିି ଖରାଦିନେ ତା ଅଧିକ ସମୟ ଚୁଟ ହଉଛି ସେ ବ୍ଲାଷ୍ଟ ହେଇ ଯାଉ ଯାହାକି ଅସୁବିଧା ସମ୍ମୁଖୀନ ଆମେ ହଉଛେ ଯେହେତୁ ବର୍ତ୍ତମାନ ସମୟରେ ତାର ବେଶୀ ପ୍ରଚଳନ ହେଇନି ତାର ଆମେ କହିପାରିବା ଯୋଉ ସର୍ଭିସ ସେଣ୍ଟର ଗୁଡାକ ଅଛି ଏତେ ବି ମାନେ ଡେଭଲପ ହେଇପାରନି ବା ବିକଶିତ ହେଇପାରନି। ତ ସେଇ ପରିପ୍ରେକ୍ଷୀରେ ଯେମେ ସମସ୍ତେ ଗୋଟେ ଦ କ କୁ ଚାଲିଯିବ ତାହେଲେ ଅସୁବିଧା ତ ହବ। କିନ୍ତୁ ଆଉ ଗୋଟେ ପକ୍ଷରେ ମୁଁ ଦେଖି ଦେଖିବାକୁ ପଡିବ ଯେ ବର୍ତ୍ତମାନ ସମୟରେ ଯେହେତୁ ଆମର ପେଟ୍ରୋଲ ହେଇଗଲା ବା ଡିଜେଲ ହେଇଗଲା ଏଗୁଡିକ ଗୋଟେ ଆମର ଯୋଉ କହନ୍ତି ସରନ୍ତି ସମ୍ବଳର ହୁଁ ଉଦାହରଣ ତ ଯଦି ଆମେ ବାରବାର ବ୍ୟବହାର କରିବା ସେ ଦିନେ ନା ଦିନେ ସରିଯିବ। ଏବଂ ତାକୁ ଆମେ ପୂର୍ଣ ହ ସୃଷ୍ଟି କରିପାରିବା। ନାହିଁ ତ ସେଇ ପରିସ୍ଥିତିରେଖ ଖେଉ ଗଲେ ଯେହେତୁ ଆମେ ଯୋଉ ପାଖାପାଖି ଅଞ୍ଚଳରେ ବୁଲୁଛେ ବା ଆମର ଯୋଉ ଦୈନନ୍ଦିନ ଯୋଉଠିକି ଆମେ ବଜାରକୁୁ ଯାଉଛେ ଆମର କାର୍ଯ୍ୟାଳୟକୁ ଯାଉଛେ ସେଇଠି ସମୟରେ ଆମେ ଏଇ ଯେଉଁ ଇଲେକ୍ଟ୍ରୋନିକ୍ ଭେକଲ ଗୁଡ଼ାକ ହେଇଗଲା ତାକୁ ବ୍ୟବହାର କରିପାରିବା ତାର ମାନେ ଯେଉ ପଜିଟିଭ୍ ପଏଣ୍ଟସ୍ ଅଛି ବା ତାର ଯେଉ ସକାରାତ୍ମକ ବ୍ୟବହାର ଅଛି ତା ଆମ ଉପରେ ପ୍ରଭାବ ପକେଇ ପାରିବ।
ଆଚ୍ଛା ମ୍ୟାଡ଼ାାମ ଠିକ କଥା କହିଲେ ଯେ ଆମେ ଦେଖି ଚାହିଁକି ଯଉ ମାର୍କେଟରେ ବୁଲିଲା ବେଳେ ଏ ୟୁଜ୍ କରିବା ଯଦି ବାହାରକୁ ଯିବାର ଅଛି ଆମେ ନିଜର ପର୍ସନାଲ ଯଉ ପେଟ୍ରୋଲ ଭେକିଲ ୟୁଜ୍ କରିବା। ଆଚ୍ଛା ବର୍ତ୍ତମାନ ଗୋଟେ ପରିସ୍ଥିତିଲାଣି ଆମେ ଗୋଟେ ପାଞ୍ଚ ଦଶ ବର୍ଷ ପୂର୍ବକୁ ଯଦି ଫେରିଯିବା ସେଇ ଟାଇମ ରେ ଗଟେ ଗୋଟେ ଥିଲା ଯେ ଆମେ ସେତେ ପର୍ସନାଲ ଭେଇକିଲ ୟୁଜ କରୁନଥିଲେ। ଉ ନିଜ କେତେ ୟୁଜ୍ କରୁ କିନ୍ତୁ ବର୍ତ୍ତମାନ ଆମର ଗୋଟେ ସକ ହେଇଗଲାଣି ଯେ ଏ ଆମ ପାଖରେ ଗୋଟେ ପର୍ସନାଲ ଗାଡି ନାହିଁ ତ ଆମକୁ ପାହାକୁ ଯାଇପାରିବାନି। ଆମେ ଯୋଉ ପବ୍ଲିକ ଯୋଉ ଗଭର୍ଣ୍ଣମେଣ୍ଟର ପବ୍ଲିକ ହଉ ବା ଯୋ ପ୍ରାଇଭେଟ ଯଉ ବସ୍ ହେଲା ଟା ପ୍ରୋଟସନ ପାଇଁ ସେଇ ଆମେ ୟୁଜ କରିବା ଦିନକୁ ଦିନ କମି କମି ଗଲେଣି। ତ ତାକୁ ଯଦି ଆମେ ୟୁଜ କରିବା ବର୍ତ୍ତମାନ ତାକୁ ୟୁଜ କରିବା ହେଲା କି ମାର୍କେଟରେ ସାଇକେଲ ୟୁଜ କରିବା ହେଲା ତାକୁ ଯଦି ୟୁଜ କରିବା ତ ଆମକୁ ମତେ ଲାଗୁଛି ଯେ ଯୋଉ ପେଟ୍ରୋଲ ସମସ୍ୟା ଟାକୁ ଉଚିତ ତ ଆମେ ବଞ୍ଚାଇ ପାରିବା।
ହ ଏଇଟା ତ ସତ କଥା ଆମେ ଯଦି ନିଜର ଯୋଉ ଅଛି ଯେ ବ୍ୟକ୍ତିଗତ ଯାନକୁ ବ୍ୟବହାର ନକରି ଆମେ ଯଦି ଜନ ଯୋଉ ଅଛି ଯାନକୁ ବ୍ୟବହାର କରିବା ତାହେଲେ ଆମେ ଥରକ ବା ଆମେ କହବା ଗୋଟେ ଥରେ ଯେତିକି ପେଟ୍ରୋଲ ସରୁଛି ତ ସେଠିନା ଚାରି ରୁ ପାଞ୍ଚ ଜଣଙ୍କୁ ଆମେ କହିପାରିବା ଯଦି ଆମେ ନିଜର ବ୍ୟକ୍ତିଗତ ଗାଡି ନଉଛେ ଜଣେ କିମ୍ବା ଦୁଇ ଜଣ ଯିବା ଉଚିତ୍ ତ ସେ ସମୟରେ ଆମର ଯୋଉ ରହିଲା ବଡ ଯାନ ଗୁଡାକ ହଁ ବସ୍ ହେଇଗଲା ଆମର ଅଲଗା ଯାହାବି ଜନ ଜନ ଅଛି ସେଗୁଡାକୁ ବ୍ୟବହାର କଲେ ଅଧିକ ପରିବହନ ହେଇପାରିବ। ତାର ଗୋଟେ ଭଲ ସକାରାତ୍ମକ ପଡିବ ଆମର ପ୍ରଭାବ। ଦେନ ଆଉ ଗୋଟେ କହିଲେ କି ଆପଣ ସାଇକେଲ ସାଇକେଲ ହଁ ଆମେ କହିପାରିବା ପାଖାପାଖି ଅଞ୍ଚଳରେ ଯେତେବେଳେ ବୁଲାବୁଲି କରୁଛେ ସାଇକେଲ ଦ୍ଵାରା ବଜାରକୁ ଯାଇପାରିବା ବା ଅନ୍ୟାନ୍ୟ କାର୍ଯ୍ୟ ଗୁଡାକ କରିପାରିବା। କିନ୍ତୁ ଲୋକମାନେ ଏତେ ବର୍ତ୍ତମାନ ସମୟରେ ତାକୁ ପସନ୍ଦ କରୁନାହାନ୍ତି। ଯେହେତୁ ଲୋକମାନଙ୍କ ନିଜକୁ ଗୋଟେ ସ ଜମକ ଅଛି ସମାଜରେ ତାଙ୍କର ଗୋଟେ ପ୍ରତିଷ୍ଠା ଅଛି ନାମ ଅଛି ତ ତା ଉପରେ ପ୍ରଭାବ ପଡିବ ଭାବିକି ସେମାନେ ଟିକେ ତାକୁ ମତେ ଲାଗେ ଯେ ଦୂରେଇକି ରଖନ୍ତି।
ମ୍ୟାଡାମ ଯୋଉ କହିଲେ ମଡର୍ଣାଇଜେସନ ହେଇଯିବା ଆମେ ବଡ ବଡ ଗାଡି ୟୁଜ କରିବା ତ ଏଗୁଡା ତ ବହୁତ ଏଫେକ୍ଟ ହ ଭବିଷ୍ୟତରେ ଆମକୁ ଆଉ ଯୋଉ କୁହନ୍ତିନି ଯୋଉ ପେଟ୍ରୋଲ ଡିଜେଲ ର ସମସ୍ୟା ଏତେ ଦୂର ଘାରିବ ଯେ ଆଉ ପାଖରେ ଆମକୁ ମିଳିବନି ଆମକୁ ଏଇଭଳିଆ ଯଦି ସମସ୍ୟ ଆଉ ଥରେ ହେଇଗଲା ନା ତ ରେଟ ଏମିତି ହାଇକ ହବ ଯେ ଯାହା ଦ୍ଵାରା ଆମେ ପର୍ସନାଲ ଭେକଲକୁ ଆମେ ଘରେ ରଖିବା ବାଧ୍ୟ ହେଇକି ପବ୍ଲି ଟ୍ରାନ୍ସପୋର୍ଟକୁ ୟୁଜ କରିବାକୁ ପଡିବ। ଆମକୁ କାର ରେ ଯିବାକୁ ପଡିବ ଆମକୁ ବସ୍ ଧରିବାକୁ ପଡିବ।
ତ ତା ପାଇଁ
ହୁଁ।
ତା ପାଇଁ ତ ଆମକୁ ମାନେ ପ୍ରଥମେ ଯଦି ଦେଖିବାକୁ ପଡିବ ସରକାରଙ୍କୁ ଟିକେ ତା ଦିଗରେ କାମ କରିବାକୁ ପଡିବ ଯେମିତି କିି ଜନ ସଚେତନତା। ଲୋକମାନଙ୍କୁ ସଚେତନ କରିବା ଦରକାର ତକ କରିବା ଦରକାର। ଯେ ଆମର ଯଦି ଜ ହଉଛି ଯାନ କୁ ବ୍ୟବହାର କରୁଛେ? ତାର କଣ କଣ ସବୁ ଆମ ପରେ ସକାରାତ୍ମକ ପ୍ରଭାବ ପଡୁଛି। ଯଦି ଲୋକମାନଙ୍କ ପାଖରେ ଆମେ ପହଞ୍ଚେଇ ପାରିବା! ତାହେଲେ ତାହା ଆମର ପ୍ରତିଫଳିତ ହବ। ଏବଂ ଦୁଇରେ ଆମକୁ ଦେଖିବାକୁ ପଡିବ। ଏ ଯୋଉ ଆମର ବିଭିନ୍ନ ସେ ଯଦି ଆମେ କହିବା ସହରାଞ୍ଚଳରେ! ପ୍ରତି ଦୁଇ ମିନିଟରେ ପ୍ରତି କୋଡ଼ିଏ ମିନିଟରେ ଯେକୌଣସି ଯାନବାହାନ ସେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ମିଳିଯାଇଥାଏ। ତ କିନ୍ତୁ ଆମେ ଯଦି ତାହା ଦେଖିବା ଆସି କି ଗ୍ରାମାଞ୍ଚଳରେ ବା ଆମର ଯୋଉଟା କି ଅଛି ସ ଘର ଯୋଉଟା କହୁଛ ସେମି ଅର୍ବନ୍ ଏରିଆ ସେଇ ଅଞ୍ଚଳ ଗୁଡାକରେ ସାଧାରଣଃ ଦେଖାଯାଏନି ଆମର କଣ ନା ବସ୍ ହେଇଗଲା ବା ଅନ୍ୟାନ୍ୟ ଯେଉଁ ଆମର ପବ୍ଲିକ ଟ୍ରାନ୍ସପୋର୍ଟେସନ୍ ଅଛି ତାର ଏତେ ପ୍ରଭାବ ନାହିଁ ବା ତାର ବହୁତ କମ୍ ପରିମାଣରେ ବ୍ୟବହାର ହେଉଛି ତ ସେଇ ସମୟରେ ଯଦି ଆମେ କହିବା ସରକାର ଯଦି କିଛି ସେଇଭଳି ଯାନବାହାନ ପକାଇବେ, ତା ଯାହା ଆମର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ କରୁଥିବ। ତାହେଲେ ଲୋକମାନେ ନିଜର ଯେଉ ଅଛି ବ୍ୟକ୍ତିଗତ ଯାନକୁ ଛାଡ଼ି ଏଇ ଆମର ପରିବହନ ବା ଆମର ଯୋଉ ଅଛି ପବ୍ଲିକ ଟ୍ରାନ୍ସପୋଟେସନକୁୁ ୟୁଜ କରିପାରିବା।
ଠିକ ଅଛି ଆପଣ ମ୍ୟାଡାମ କହିଲା ଭଳିଆ କି ଆମକୁ ଯେତେ ପାରିବା ସଚେତନ ହବା ଯେତେ ପାରିବା ଯୋଉ ପର୍ସନାଲ ଜିନିଷଟାକୁ ୟୁଜ ନ କରିକି ଆ ପବ୍ଲିକ ଜିନିଷଟା ୟୁଜ କଲେ ଆମର ଯୋଉ ପେଟ୍ରୋଲ ଟା ସଞ୍ଚିତ ହେଇପାରିବ ଠିକ ଅଛି ସବୁ କଥାରୁ ଏଇଟା ହେଲା ଯେ ଆମେ ନିଜେ ସଚେତନ ହବାର ଅଛି। ନିଜେ ନିଜେ ନିଜକୁ ବଞ୍ଚେଇବାର ଅଛି। ଆଉ ଆଗକୁ ଭବିଷ୍ୟତ ପାଇଁ ଆମକୁ ଏବେଠୁ ସଞ୍ଚିତ କରିବାର ଅଛି। ତା ବାଦ ଯୋଉ ବର୍ତ୍ତମାନ ଯୋଉ ସିଚୁଏସନ ସେଇଟା ତ ଗୋଟେ ସିଚୁଏ ଜାଣିଲ। ଆଉ ଯୋଉ ସିଚୁଏସନ ଏ ପ୍ରାଇସ୍ ଟା ହାଇକି ହଉଛି ସେଇଟା କେତେ ଦୂର ଠିକ ଲାଗୁଛି ଯେ ବର୍ତ୍ତମାନ ଯୋଉ ସଡନ୍ଲି ପ୍ରାଇସ୍ ହାଇକ୍ ହେଇଯିବା କାରଣ ନର୍ମାଲ ବ୍ୟକ୍ତି କୁ ପାଞ୍ଚ ଟଙ୍କାରେ ପେଟ୍ରୋଲ ଦର ବଢିଯିବାଟା ବୋହୁତ। ପାଖରେ ପଇସା ଜଣା ପଡିବନି। କିନ୍ତୁ ଯାହା ପାଖରେ ପଇସା ନାହିଁ ତାକୁ ତ ସେଇଟା ବହୁତ ଜଣା ପଡିବ। ଯେ ପ୍ରାଇସ୍ ଟା ସଡ଼ନ ପାଞ୍ଚ ଟଙ୍କା ହାଇକ୍ ହେଇଗଲା। ଯେମିତିକି ବର୍ତ୍ତମାନ ମୁଁ ଗୋଟେ ପର୍ସନାଲ ମୋ ବାଇକରେ ଆଜି ପେଟ୍ରୋଲ ପକେଇଲି ମୋ ପେଟ୍ରୋଲ ମୁଁ ସବୁବେଳେ ଗାଡି ଟ୍ୟାଙ୍କ ଫୁଲ କଲେ ସେ ଆଠଶ ମାକ୍ସିମମ୍ ଆଠଶହ ଟଙ୍କା ତେଲ ନିଏ। କିନ୍ତୁ ଆଜି ନଅଶହ ପଚାଶ ଟଙ୍କା ତେଲ ନେଲା। ମତେ ଫିଲ୍ ହେଲା ଯେ ସାୟଦ ପଚାଶ ଟଙ୍କା କି ଷାଠିଏ ଟଙ୍କା ଏକ୍ସ୍ଟ୍ରା ସେ ଯୋଉ ପ୍ରାଇସ ଟା ହାଇକି ହେଇଛି ସେଇଥିପାଇଁ ମୁଁ ଫସିଗଲି।
ସେଇଟା ତ ସତ କଥା ଅହ ସେଟା ଆପଣ ଯାହା କହିଲେ କି? ଯେ ବର୍ତ୍ତମାନ ସମୟରେ ଯେହେତୁ ପେଟ୍ରୋଲ ପ୍ରାଇସ ପର ଲିଟର ଆମର କହିବାକୁ ଗଲେ ପାଞ୍ଚ ଟଙ୍କା ବା ପାଞ୍ଚ ଟଙ୍କାରୁ ଅଧିକ ବୃଦ୍ଧି ହେଇଛି। ତାହେଲେ ସେଇ ହିସାବରେ ଦେଖିଲେ ତ ଜଣେ ବ୍ୟକ୍ତି ବା ଆମେ ଯଦି କହିବା ସାଧାରଣତଃ ମଧ୍ୟବିତ୍ତ ପରିବାର ଲୋକ ଏବଂ ଯୋଉ ଆମର ଅଛନ୍ତି ଏ ଲୋଅର ମିଡିଲ୍ କ୍ଲାସ ହେଇଗଲା ବା ଆମେ କହିବା ଲୋଅର ପୁଅର ବା ଆମର କହିପାରିବା ଯେ ଅପର ପୁଅର ଯୋଉ ରହିଲେ, ଆମେ କହୁଛେ ଉଚ୍ଚ ଗରିବ ଧରଣର ଲୋକମାନେ। ତା ଲୋକ ଉପରେ ଅଧିକ ପ୍ରଭାବ ପଡିବ। କାରଣ ତାଙ୍କର ଯୋଉ ଅଛି ଅନ୍ୟାନ୍ୟ ଆମେ କପରା ଖର୍ଚ୍ଚ? ସେଇ ଖର୍ଚ୍ଚରୁ ଅଳ୍ପ କିଛି ବି ଆମେ କହିପରିବା ଏପଟେ ପଳେଇଯିବ। ତ ସେଇ ଦୃଷ୍ଟିରୁ ଯଦି ଆମେ ଦେଖିବା ତାହେଲେ ଲୋକମାନେ ଯଦି ନିଜକୁ ସ ଉତ୍ତର କଣ ଆଉ ରଖିବେ ଆଉ ପେଟ୍ରୋଲ ଆମେ ଯେମିତି ଆଗରୁ କହୁଛେ ଦେଖିଥିଲେ କି ଦେଖିଥିବେ ଆପଣ? ମାର୍କେଟ ହେଲା ବା ନିଜର ଛୋଟ ବଡ କାମ ଆଜି ପାଖରେ ରହୁଥିଲା। ସେ କଣ କରୁଥିଲେ ନା ଚାଲିକି ଯାଉଥିଲେ ବା ସାଇକେଲ ବ୍ୟବହାର କରୁଥିଲେ। କିନ୍ତୁ ସେଇଟା ବର୍ତ୍ତମାନ ଆମେ କରୁନା। ତ ତାଉପରେ ଆମକୁ ଧ୍ୟାନ ଦବାକୁ ପଡିବ।
ତ ମ୍ୟାଡାମ ଫାଇନାଲି ଆମକୁ ଏଇ କନକ୍ଲୁଜନରେ ଆମେ ପହଞ୍ଚିଲେ ଯେ ଆମକୁ ସଚେତନ ହବାର ଅଛି। ତାହା ସହିତ ଲୋକଙ୍କୁ ବି ସଚେତନ ହବାର ଅଛି।
ଆଜ୍ଞା ଆଜ୍ଞା।
ଥ୍ୟାଙ୍କ୍ ୟୁ ମ୍ୟାଡାମ। ଆପଣଙ୍କ ସାଙ୍ଗରେ କଥା ହେଇ ଭଲ ଲାଗିଲା।
ଆ